ହ୍ୟାଲୋ ହଁ ମିୟାମ ନମସ୍କାର କଣ କରୁଛନ୍ତି।
ନମସ୍କାର ଏମିତି ବସିଚି।
ଓହୋ ରୋଷେଇ କେତେ ବାଟ ଗଲାଣି।
ରୋଷେଇ ଆମର ଡାଲମା ଟା ସିଝେଇଛି ତାକୁ ପଘାରିବି। ଆଉ ଭାତ ବସିଛି ଆଜି ଆଉ ଟିକେ ଭେଣ୍ଡି ଚିପ୍ସ କରିବି ତାକୁ କାଟିକି ରଖିଛି ନା ଟିକେ ପୋଟଳ ଟିକେ ଭାଜିବି ଆଉ। ହଁ
ଓହୋ କାହିଁକି ଆଜି ସାଧା ସବୁ।
ହଁ ଆମର ରବିବାରେ କି ଆମିଷ ଖାଆନ୍ତିନି ତ ଆମର ଆଜି ସାଧା।
ଓ ହୋଉ ଆଁ ଓ। ଆମର ଆଜି ଆମର ଆଇଁଷ ଖାଆନ୍ତି ତ। ଆଜି ମାଛ ଆଣିଥିଲେ। ଏଇ ଭାଜିଥିଲି ମାଛ ଭଜା ସଜାଇଛି ମସଲା ପ୍ରସ୍ତୁତ କରିଥିଲି।
ହଁ ହଁ ଆଉ ଖାଇବା ସରିଲାଣି ସକାଳୁ ଖାଇବା।
ହଁ ସକାଳେ ଟିକେ ଚା ଆଉ ବିସ୍କୁଟ ଖାଇଥିଲି। ମୁଁ ଯାଇଚୁ ପଖାଳ ଟିକେ ଖାଇବୁ। ପଖାଳ ପାଇଁ ବାଇଗଣ ପୋଡା ପୋଡି କରିଚୁ। ବାଇଗଣ ବିଲାତି। ଆଳୁ ଏସବୁ ପୋଡାପୋଡି ହେଇଛି ଟିକେ ପଖାଳ ଖାଇବୁ। ତାପରେ ରୋଷେଇ କରିବି ଆଉ। ହଁ ମାଛ ଛେଚା କରିକି ଖାଉ।
ହଁ ହଁ।
ଖାଇବୁ ଶାଶୁଙ୍କର ମୋର ଖାଇବୁ ତ। ସାଙ୍ଗରେ ଖାଇବୁ ତାଙ୍କୁ ପସନ୍ଦ ହେଲେ ଖାଇବେ ଆଉ ମତେ ଏତେ ମାଛ ଭଜା ଖାଇବା ପାଇଁ ଭଲ ଲାଗେ ଯେ ହଁ ଖାଆନ୍ତି।
ହଁହଁ।
ପଖାଳ ଏତେ ଖାଆନ୍ତିନି ଯେ ଯୋଉ ସାଙ୍ଗେ ସାଙ୍ଗେ ପଖାଳ ଟା ପଖାଳିକି ଖୁଆନ୍ତି ଭାତ ଟାକୁ ପାଣି ପସେଇକି।
ହଁ ହଁ ଗରମ ଭାତ ଟା ସାଙ୍ଗେ ସାଙ୍ଗେ ଥଣ୍ଡା କରିକି ହଁ। ହଁ ତାକୁ ଖାଇଲେ ବି ଏତେ ଥଣ୍ଡା ହବନି।
ହଁ। ମୁଁ ବି ପଖାଳ ଖାଉନଥିଲି ମୋ ଝିଅ ବେଳେ ବି ମୁଁ ପଖାଳ ଖାଏନି। ଏଇଠି ଟିକେ ଭଲ ଲାଗୁଛି ପଖାଳ ଟା ଖାଉଛି ଆଉ।
ହଁ ଆମ ଘରେ ଏଇ ବ୍ୟସ୍ତ ଭିତରେ ମୁଁ ପଖାଳ ଖାଇଏନି ଏଇ ରବ ବାରିଆ ଯୋଉଦିନ ରହେ ଆମେ ପ୍ଲାନିଂ କରିକି ପଖାଳ ବନାଉ ଖାଇବା ପାଇଁ। ପଖାଳ ବନାଯାଏ ନହେଲେ ଘରେ ବାପା ବୋଉଙ୍କର ଦେହରେ ଯାଏନି ପଖାଳ ଏତେ ଖାଆନ୍ତିନି ତ ହୁଏନି ପଖାଳ। ମୁଁ ଏତେ ବିି ଭଲ ବି ପାଏନି ପଖାଳ ସେମିତି କୋଉଦିନ ଯଦି ମନ ହୁଏ। ଆମେ ଭଉଣୀ ମାନେ ସାଙ୍ଗ ହେଇଥାଉ ଆଜି ଖାଇବା ପଖାଳ। ସେ ହେଇଠିକି ଆସ ଆସିଲା ପରେ ମୋ ଶାଶୁ ଘରେ ଏଇଠି ପଖାଳ ଖାଇଲେ ମତେ ଟିକେ ଭାରି ଭଲ ଲାଗିଲା ଆଙ୍କ ପଖାଳ ଖାଇବା ପାଇଁ। ଭଲ ଲାଗିଲା ଖାଉ ହଉ ଆଉ ଏମିତି ଅଭ୍ୟାସ ହେଇଗଲା ଯେ ମାନେ ମତେ ପଖାଳ ବିନା ଆଉ କିଛି ଏହିନି ଭଲ ଲାଗୁନି। ମାନେ ଆଉ ଯାହା ଖାଇଲେ ନ ଖାଇଲା ଭଳିଆ ଲା ହଁ ହଁ ଆଉ ଯାହା ଖାଇଲେ ନ ଖାଇଲା ଭଳିଆ ଲାଗୁଛି ପଖାଳ ଦିଟା ଖାଇଦେଲେ ଆଉ ବଢିଆ ଲାଗୁଛି।
ହଁ ଭାତ ମାନେ ମୁଁ ଏତେ ବି ଭାତ ଖାଉନଥିଲି ଏବେ ଦି ତିନି ଟାଇ ଭା ଭାତ ଖାଇଲେ ଏକାଳେ ଚଳେ। ଭୋକ ଲାଗୁଛି ଆଉ କିଛି ଖାଇବା ପାଇଁ ଇଚ୍ଛା ହଉନି ଭାତ ହି ଖାଇଲେ ଶଇଲା। ହ ଆଉ ଏବେ ଗରମ ଯୋଉ ଭଳିଆ ଲାଗୁଛି ଆଉ କଣ ଖାଇବା ପାଇଁ ଇଚ୍ଛା ହବ କିଛି ବନେଇକି ଖାଇବା ପାଇଁ ବି ଇଚ୍ଛା ନାହିଁ।
ହଁ ଗରମ ଲାଗୁଚ ଆଡେ ଛୋଟ ପିଲା ସେଥିପାଇଁ ଅଧିକ ଭୋକ ଲାଗୁଛି।
ହଁ। ଆଉ ଆଜି ତ ରବିବାର ପୁଅ ଘରେ ଥିବେ ନ କି?
ହଁ ଆଜି ପୁଅ ଘରେ ଆଉ ପୋଲିଓ ଦିଆ ହଉଥିଲା ଆମ ଝିଅ ଯାଇଥିଲା ଏବେ ପୋଲିଓ ଖାଇ।
ହଁ ମୁଁ ହଁ ହଁ। ଏଇ ଆଉ ଟିକେ ପରେ ଦେଇଖି ଆଣିଲେ ମୁଁ ଧରିଛି ତାକୁ ଏପଟ ସେପଟ ହଉଛି।
ହଁ।
ଇଏ ଶଉନି ଆଜି ଶୋଇପଡେ ଶୀଘ୍ର। ଆଜି ଶୋଇନି ତାକୁ ଧରିଛି ବୁଲଉଛି ଶୋଇବ।
ହଁ ଆମ ପୁଅର ଆଜି ଛୁଟି ନା ଛୁଟି ଦିନରେ ସେ ଘରେ ରୁହେନି। ଛୁଟି ଦିନ ତାକୁ ଆଜି ଛୁଟି ଦିନ ଅଛି ଟିକେ ଘରେ ଅଧିକ ପଢାପଢି କରିବ। ସେ ଛୁଟି ଦିନରେ ତାକୁ ଦେଖା ପାଇବେନି ସେ ନାହିଁ ଘରେ ସକାଳୁ ବୁଲୁଛି।
ଆ ଯାହାହେଲେ ଛୁଆ ଟିକେ ଛୁଟି ଦିନକୁ ମୋଉକା ରେ ଦିଅନ୍ତି ଆଉ। ଟିକେ ଛୁଟି ଦିନ ହେଇଯାଉ ଆମେ ଟିକେ ଖେଳିବୁ ଏଇୟା ଆଉ।
କହିଲା ମୁଁ ଆସୁଚି ପାଞ୍ଚ ମିନିଟରେ ପଳେଇ ଆସିବି। ଯାଇଚି ଯାଇ ଚି ଯେ ଯାଇଚି ଏପର୍ଯ୍ୟନ୍ତ ଆସିବାର ନାହିଁ। ଡାକିବାକୁ ଯିବେ ଡାକିବାକୁ ଗଲେ ଯାଇ ଆସିବ।
ହୁଁ।
ହୁଁ।
ଓହୋ ଆଉ ଆପଣଙ୍କର ସବୁ ଖିଆପିଆ ସାରିଲେଣି?
ନା ନା ଏଇ ଗାଧେଇବାକୁ ଯାଇଚନ୍ତି। ଗାଧେଇକି ଆସିଲେ ଖାଇବୁ ପଖାଳ ସକାଳେ ଟିକେ ରୁଟି ଖାଇ ଦେଇଥିଲୁ। ରୁଟି ଥିଲା କ୍ଷୀର ରୁଟି ଟିକେ ଟିକେ ଖାଇଦେଇଥିଲୁ ସବୁ।
ଓହୋ ଆଉ ରାତିର ରୁଟି ବି ଖାଇଦୋଉଚନ୍ତି ନା କି। ଆଉ ରାତିରେ ରୁଟି ଖାଇଲେ ଭଲ।
ରାତିର ରୁଟିଟା ଆମେ ରଖୁ। ଟିକେ ଅଧିକ ମୁଁ ବନେଇଦିଏ ସକାଳୁକୁ ଏ ବୋଉ କେତେବେଳେ କେମତି ଚା ରେ ଖାଆନ୍ତି। ସିଏ ଆଜି ମାଣ୍ଡିଆ ଖାଇଥିଲେ ଚା ରେ ଖାଇ ନଥିଲେ। ହଁ ମୁଁ ବି ଗାଧେଇକି ଆସିକି ଖାଇଦିଏ। ମୁଁ ତ ଚାହା ଖାଏନି କ୍ଷୀରରେ ଖାଇଦିଏ ରୁଟିଟା।
ମାଣ୍ଡିଆ ଖାଉଚନ୍ତି ମୋ ବୋଉ ବି ଖାଆନ୍ତି ମାଣ୍ଡିଆ।
ହଁ ମାଣ୍ଡିଆ ଟିକେ ତାଙ୍କ ପେଟ ଟା ଟିକେ ସେ ସବୁବେଳେ ମାଣ୍ଡିଆ ଭଲ ପାଇବେନି ଖାଇବାକୁ କିନ୍ତୁ ପେଟ ଟା ତାଙ୍କର ଟିକେ ଭଲ ନାହିଁ ବୋଲି ଖାଇ ଦୋଉଚନ୍ତି ମାଣ୍ଡିଆ ମାଣ୍ଡିଆ ଖିରି ବନେଇଥିଲି। ଆଉ ପୁଅ କାନ୍ଦୁଚି ବୋଧେ?
ହଁ ତାକୁ ଧରେଇଚି ଟିକେ ଶୋଇବ ତ ସେଇଥିପାଇଁ
ହଁ ହଁ ହଁ ଛୋଟ ପିଲା କନ୍ଦୁଚି ଆଉ।
ଏ ସେ ଶୋଇପଡେ ଏତେବେଳକୁ। ସିଏ ଆଜି ଲେଟରେ ଉଠିଲା ଉଠିଲା ତଥାପି ଆଠଟା। ଆଠଟା ପରେ ହେଇଗଲା ଉଠିଲା। ଏ ଖାଇଦେଇକି ଫୁଣି ଶୋଇବ ଆଉ। ନାଇଁ ରାତିରେ ଶୋଉନି। ଆଗ ଅପେକ୍ଷା ଏବେ ଟିକେ ଶୋଇପଡୁଚି। ଆଗରୁ ତ ଟୋଟାଲି ଶୁଏନି ରାତିରେ ହଇରାଣ କରେ ଏବେ ଟିକେ ଶୋଇପଡୁଚି।
ହଁ ବଡ ହେଲାଣି ଟିକେ ଏଥରକ ଶୋଇବ।
ତଥାପି ସେ ସାଢେ ଗୋଟେ ଦିଇଟା ଏମିତି ଲଗେଇ ଦୋଉଚି ଶୋଇବାଟା ତାର। ଅଂ ହ ଝିଅ ହଇରାଣ କରୁଚି?
ଆ ନାଁ ସେମିତି ଏ ଦିନେ ଦିନେ ଆଉ ନହେଲେ ସେ ଶୁଏ ସବୁବେଳେ। ସବୁବେଳେ ଶୋଇ ପଡେ। ଟିକେ ଟିକେ ଏମିତି କୋଉଦିନ କେମିତି ଏ ଥଣ୍ଡା ତାକୁ ଟିକେ ତାର ଥଣ୍ଡା ଦେହ। ସେ ଶୋଇବ ଖାଲି। ହଁ ଏଇ ଦିନନ ସମୟଟା ଟିକେ କୁଂ କାଂ ହୁଏ। ନହେଲେ ରାତି ପ୍ରାୟ ଶୁଏ ଛୋଟବେେଳୁ ବି ସେ ରାତି ଶୁଏ।
ଓହୋ ରଥଯାତ୍ରା ଦେଖିବାକୁ ଯାଆନ୍ତି ନା ବାପ ଘରକୁ ନା ଶାଶୁ ଘରେ ହୁଏ?
ବାପ ଘରେ ରଥଯାତ୍ରା ହୋଉଥିଲା। ଯୋଉ ମାନେ ଏମିତି ଆମ ଗାଁରେ ମନ୍ଦିର ନାହାନ୍ତି। ସେମିତି ଛୁଆ ରଥ ଟାଣନ୍ତି କରିକି। ସେମିତି କରନ୍ତି ମାଉସୀ ମା ଘର ଗୋଟେ ଜାଗାରେ ହେଇଥାଏ। ଆମେ ସବୁ ଛୋଟବେଳେ ସବୁ ରଥ ଟାଣିକି ନେଇକି ଗୋଟେ ଜାଗାରେ ମାଉସୀ ମା ଘରେ ରଖିକି ଏ ସାତ ଦିନ ପୁରା ଭଲ ଆନନ୍ଦ ଭୋଜି ଭାତ ହୁଏ। ବାହୁଡା ଦିନ ବି ବଢିଆ ହୁଏ। ସେମତି ମୁଁ ଯିବାପାଇଁ କିନ୍ତୁ ଠାକୁର ମନ୍ଦିର ଯେହେତୁ ନାହାନ୍ତି ବଡ ଆକାରରେ ବଡ ଲୋକ ବଡ ରଥ ସେମିତି ସାମିଲ ନୁହନ୍ତି ଛୁଆଙ୍କ ଭିତରେ ଯାହା ହୁଏ ଆଉ
ହ
ହୁଁ ଏଇଠି ମୋ ଶାଶୁଘର ଗାଁରେ ଅଛନ୍ତି ଗାଁରେ ମନ୍ଦିର ଏଠି ହୁଏ ଆଉ ପୁରୀ ତ ଯିବା ସମ୍ଭବ ହୁଏନି ରଥବେଳେ ମୁଁ କେବେ ଯାଇନି।
ଓହ ମାନେ ପୁରୀତ ଏଇ ରଥଯାତ୍ରା ସମୟରେ ପୁରୀ କି ଗଲା ମାନେ ତ ବହୁତ ଭିଡ
ହୁଁ ଭିଡ ଦର୍ଶନ ମିଳିବନି। ହଁ ଦଳା ଚକଟା ବଡ କଷ୍ଟ ଦେଖିଆ ଯଦି ମହାପ୍ରଭୁଙ୍କ କୃପ ପା ଥିବ ଜୀବନ ଭିତରେ ଥରେ ଯାଇକି ବୁଲି ଆସିବା ଇଚ୍ଛା ଅଛି ହେଲେ ଏ ଭିଡ କୁ ଡର ଲାଗୁଛି।
ନାଇଁ ମୁଁ ଥରେ ଯାଇଥିଲି ଛୋଟ ବେଳେ ଯାଇଥିଲି। ହୁଏତ ଭଲରେ ଦେଖିଛି ହଁ ଭଲରେ ଦେଖିଛି। ହଁ ରଥ ସମୟରେ ଯାଇଛି ଭଲରେ ବି ଦେଖିଛି ଦର୍ଶନ ବି ଭଲ ହେଇ ଛି ମୋର ଆ ଛୋଟବେଳେ ଛୋଟ ମାନେ ଏଇ ଅଷ୍ଟ ମୁଁ ପାଖାପାଖି ପଢ଼ୁଥିଲି ଯାଇଛି। ସପ୍ତମ ଅଷ୍ଟମ ବେଳେ ଯାଇଥିଲି ଆଉ ଏବେ ଆଉ କେବେ ଯାଇନି। ଏଇ ବାହା ହେଲା ପରେ ବି ତ ଟୋଟାଲି ମୁଁ ଯାଇନି। ଛୋଟ ଛୁଆଟା ନା ଛୁଆ ଟିକେ ବଡ ହଉ ଜିବି ଆଉ।
ହଁ ଛୁଆ ଟିକେ ବଡ ହେଇଯାଉ ଯାଇକି ବୁଲିକି ଆସିବ ଛୁଆଙ୍କୁ ଏଇ ସମୟରେ ଧରିକି ଟିକେ ଯିବା ବଡ କଷ୍ଟ କଣ ବଡ ମଣିଷ ଏତେ ତ ଚା ଚାଲିବା ବଡ କଷ୍ଟ ହେଇଯାଉଛି। ଦଳା ଚକଟାରେ ଚପାଚପି ହେଇଯିବ ଛୁଆଙ୍କ ପାଇଁ ବହୁତ ରିକ୍ସ।
ଏ ଛୋଟ କଣ ବଡ ମାନେ ବି ସେଠି ପୁରା ଚାପି ହେଇଯିବେନି ଏତେ ଭିଡ
ହଁ।
ହଁ ସେଇଠୁ ଖାଲି ସିଂହଦ୍ୱାରରୁ ଭିତରକୁ ଯିବା ପାଇଁ ବି କଷ୍ଟ।
ତ ପା ପାଦ ତଳେ ଲାଗିବନି ମାନେ ଏତେ ଭିଡ ସେଠି ତମ ପାଦ ତଳେ ଲାଗୁନଥିବ ତମକୁ ଟେକି ଟେକି ନେଇଯିବ ବୋଧେ ଚପା ଚପିରେ। ଓ ତମକୁ ଲାଗିବ ମୁଁ ଶୁନ୍ୟରେ ପଳେଇଲି ଟେକି ନେଇଯିବେ ହଉ
ହଁ ଏ ଦଳା ଚକଡ଼ା ତୁ ପୁରା ପଳେଇବ। ହଁ ହଁ।
ଆଉ ନହେଲେ ଭିଡରେ ନ ପଶିଲେ ତ ତମେ ଦର୍ଶନ ପାଇବନି କଣ କରିବ ଏଇ ଆଉ। ଏଇ ଗାଁ ରେ ଆମ ଗାଁ ରେ ଏବ ବର୍ଷ କଣ କରିବେ ନା ପ୍ରଥମେ ଗାଁ ରେ କରନ୍ତି ର ରଥଟଣା ଏ ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କର ସ୍ନାନ କାଲି ତ ସ୍ନାନ ପୂର୍ଣ୍ଣିମା ଅଛି। ଠାକୁରଙ୍କୁ ବାହାରକୁ ଆଣିକି ତାଙ୍କୁ ସ୍ନାନ କରାଇବେ ହଁ ଏଇଥରିକ ଗଜ ରଥ କରିବେ ଠାକୁରଙ୍କର ଲାଗିଛନ୍ତି ଗଜ ବେସ କରିବା ପାଇଁ। ପ୍ରଥମ ଥର ପାଇଁ କରିବା ପାଇଁ ହଁ। ପ୍ରଥମ ଥର ପାଇଁ ଗଜ ବେସ କରିବା ପାଇଁ ଭାବିଛନ୍ତି ଦେଖିବା କଣ ହଉଛି।
ଉଁ ହୁଁ ନାଇଁ ମୋ ବାପ ଘର ଗାଁରେ ହୁଏ ସେ ବେସ ହୁଏ ସେ ଠାକୁରଙ୍କର ସବୁ ଯାହା ନୀତି ଅଛି ପୁରୀରେ ଯାହା ଯେମିତି କରାଯାଏ ସେଠି ବି ସେମିତି କରନ୍ତି।
ହୁଁ ମନ୍ଦିର ଅଛନ୍ତି ଗାଁରେ?
ହଁ ମନ୍ଦିର ଅଛି ସେମିତି ବି ରଥ ବନେଇଛନ୍ତି। ହଉ ରଖ ହଁ। ରଥ କାମ ଚାଲିଛି ଆଉ। ହୁଁ। ସବୁ ମନ୍ଦିର ଅଛି ପ୍ରାୟତଃ।
ହଁ, ମାନେ ଜଗନ୍ନାଥଙ୍କ ମନ୍ଦିର ତା ଚତ ଚତୁପାର୍ଶ୍ୱରେ ସେମତି ମନ୍ଦିର, ସବୁ ବଡ଼ ମନ୍ଦିର ଗାଁରେ।
ହଁ, ବଡ ମନ୍ଦିର। ବଡ଼ ମନ୍ଦିର, ତାପରେ ସବୁ ମନ୍ଦିର ଅଛି। ଶିବ ମନ୍ଦିର, ମଙ୍ଗଳା ମନ୍ଦିର, ଚଣ୍ଡି ମନ୍ଦିର ସବୁ ପାଖାପାଖି ସବୁ ଅଛି। ସେ ଏମତି କି ହନୁମାନ ମନ୍ଦିର ଆଉ ଯୋଉ ପର୍ବରେ ଯାହା ଦେବାଦେବୀଙ୍କର ପୂଜା ଅଛି ସେଇଟା ବି ଚାଲିଛି। ମାନେ କହିବାକୁ ଗଲେ ବାରମାସ ସଟାର ପର୍ବ, ସେଇଠି ହି ସବୁ ହଉଛି, ଆମ ବାପଘର ଗାଁରେ।
ସବୁ ଜଗନ୍ନାଥଙ୍କର ସବୁ ନୀତିକାନ୍ତି ସେଠି ହଉଛି।
ହଁ, ସବୁ ନୀତିକାନ୍ତି ହଉଛି ହଁ। ଆଉ ତାପରେ ସବୁବେଳେ ବି ଭାଗବତ, ରାମାୟଣ ସବୁଆଡେ ପଢା ଚାଲିଚି। ହଉ ସେଇଠି ମନ୍ଦିରରେ ବଢ଼ିଆ ବି ଲାଗୁଛି, ଗଲେ ବଡେ ପୁରା ମାନେ ପୁରା ଆତ୍ମସନ୍ତୋଷ ଯାହାକୁ କୁହନ୍ତି ସେଇଠି।
ହଁ, ମନ୍ଦିର ଜାଗା ତ ସେଇଆ। ମନ୍ ମନ୍ଦିର ଯାଆନ୍ତି ଲୋକ ତ କେବଳ ସେଇ ଉମ୍ ମାନସିକ ଶାନ୍ତି ପାଇଁ ହିଁ ଯାଆନ୍ତି।
ହଁ, ମୁଁ ପ୍ରାୟ ଟାଇମ ସେଇଠିକି ପଳେଇଯାଏ। ଘରେ କିଛି ଧର କଳି ଝଗଡା ଇଏ ସିଏ ଅଛି ନା ନାଇଁ ଘର କରିକି। ଏଠି କିଛି ହେଲେ ମୁଁ ପଳେଇଯାଏ ଠାକୁର ସ୍ଥାନ, ଭଲ ଲାଗେ ଟିକେ ବୁଲିକି ପଳେଇ ଆସେ।
ଭଲ ଭଲ ବହୁତ ଭଲ ଅଭ୍ୟାସ ତମର। ହଉ ମୁଁ ଟିକେ ରଖୁଛି ପରେ କେତେବେଳେ ଲଗେଇବି, ହଁ ହଁ।